ହଁ
ହାଲୋ।
ହଁ ହାଲୋ।
ହାଲୋ।
ହଁ ହାଲୋ ଗୁଡ଼୍ ଇଭିନିଂ।
ହୁଁ କେମିତି ଅଛ।
ହଁ ଭଲ ଅଛି ତମେ।
ହଁ ମୁଁ ବି ଭଲ ଅଛି।
ହୁଁ।
ଖାଇଲଣି।
ହଁ ଖାଇଲିଣି ତମେ ଖାଇଲଣି ନା ନାଇ।
ମୁଁ ବି ଖାଇଲିଣି ସରିଲାଣି ମୋର। ନା ଆଉ କଣ କରିଥିଲ ପଢ଼ାପଢ଼ି।
ପଢା ପଢି କିଛି ନାହିଁ ହାଲିଆ ଲାଗୁଚି ସେଥିପାଇଁ ଶୋଇଛି।
ଓହୋ ହୋ ଏବେ କିଛି ନହିଁ କି ଏକ୍ଜାମ ପତ୍ର।
ଏକଜାମ୍ ତ ଏବେ ମ୍ ନାହିଁ ଆଉ କିଛି ନା ସବୁ ସରିଗଲାଣି।
ଏବେ ଏକଜାମ୍ ଅଛି ଯେ ମାନେ ଦେଇ ଯିବାର ଅଛି ଆଉ।
ହଁ ପଢାପଢି କର ଭଲସେ୍ ଆଉ। ନା ନାଇଁ। ହ
ତମର କିଛି ଏକଜାମ୍ ନାହିଁ କି?
ମୋର କିଛି ଏକଜାମ୍ ଏବେ ନାଇଁ।
ହୁଁ ହୁଁ ମୋର ଗୋଡେ ଅଛି ଯେ ବରହମ୍ ପୁର ଦେଇ ଯିବାର ଅଛି ହୁଁ ତମର ଓହୋ ତମ ଆଚାର ପକେଇଚ ନା ନାଇଁ ଯେ?
ହଁ ମୋର ବି ତାହେଲେ ସେଠି ହିଁ ଥିବ?
ଓହୋ ହଁ ବାହାରିଲେ ଜଣା ପଡିବ କୋଉଠି ପଡିବ
ହଁ ଏଠି ସେୟା।
ଏଥର ତ ଯାଇଥିଲେ ଗୋଟେ ଥର ଯେ ମାନେ ଗୋଟେ ଦିନ ଆଗରୁ ମୁଁ ପଳେଇଥିଲି
ହୁଁ ହୁଁ ହୁଁ
ଟିଖେ ରହିକିନା ଟିକେ ବୁଲାବୁଲି କରିଦେଇକିନା ଏକ୍ ଜାମ୍ ଦେଇକି ଘରକୁ ଆଉ।
ହ ହଁ ହଁ ହ ହ।
ତମେ ଏଥର ଗଲେ ବୁଲାବୁଲି କରିଦିଅ ଟିକେ।
ହଁ ଆଉ ଏତେ ଦୂର୍ ଯାଉଚେ ମାନେ
ହୁଁ
ପାଠ ମାନେ ଏକଜାମ୍ ସାଥିରେ ଟିକେ ବୁଲାବୁଲି କଲେ ବି ଟିକେ ଭଲ ଲାଗେ ହ ନା ନାଇଁ କୁଅ
ହୁଁ ଏକଜାମ୍ ସରିଲା ପରେ ଟିକେ ମାନେ ଗଲେ ବି କଣ ଯେ ଗଲେ ବି ସେ ବିଚ୍ ଟା ତ ଯାଇ ହବ ଆରାମ୍ ସେ ହୁଁ ଯାଇଥିବ ତ?
ହଁ ମୁଁ ବିଚ୍ ଯାଇଚି।
ହୁଁ ହୁଁ ହୁଁ।
ଭଲ ଆ ନା ନା ସନ୍ଧ୍ୟାକୁ ଯାଇଥିଲେ ନା।
ହୁଁ ହଁ ସନ୍ଧ୍ୟା ବେଳେ ଗଲେ ହିଁ ବଢିଆ ବଢିଆ ଲାଗିବ। ହ ଦିନ ବଳା କଣ ଖରା ହଉଥିବ ସେଠେ କିଛି ମଜା ଲାଗିବନି ଏମିତିରେ ବି
ହଁ ହଁ ହଁ ଏକ୍ଚୁଆଲି ସନ୍ଧ୍ୟା ବେଳେ ହେଲା ମାନେ ଏନ୍ତି ଉଁ ଶୀତ ଟାଇମ୍ ରେ କାହିଁକି ମାନେ ବହୁତ୍ ଗରମ ପବନ ଆସେ ସେଠି। ବହୁତ୍ ଗରମ୍ ଲାଗେ ତମେ ମାର କରୁଥିବ ଏମତି ପାଣି ହଁ ପାଣି ଏରିଆକୁ ତମେ ଯେତବେଳେ ଶୀତ ଦିନ୍ ଯେତବେଳେ ଯିବ ସେ ଟାଇମ୍ ରେ ଦେଖିବ ଗରମ ପବନ ଟା ଷୁମ ଲାଗେ ହଁ ଉଷୁମ ଲାଗେ କିନ୍ତୁ ଏ ଖରା ଦିନ୍ ଯଦି ଯିବ ତମକୁ ଥଣ୍ଡା ଲାଗିବ।
ହୁଁ ଖରାଦିନେ ତ ବଢ଼ିଆ ଥଣ୍ଡା ପବନ ଆସିବ ନାଇଁ? ହୁଁ ଠିକ୍ ଠିକ୍ ଠିକ୍।
କାଇଁ ନା ଆମ ଆମ ଗାଁ ରେ ଗୋଟେ ଡ୍ୟାମ୍ ଅଛି ହେଲା କିି ତ ସେଠି ଆକ୍ଚୁଆଲି ମାନେ ତମେ ଯଦି ଯିବ ଏମିତି ସନ୍ଧ୍ୟା ବେଳକୁ ବୁଲିବା ପାଇଁ ହଁ ବଡ ଡ଼୍ୟାମ୍ ଟା ନା ଆମ ଆମ ଗାଁ ର ହୁଁ ବଡ ଆମ ଗାଁ ଗୋଟେ ବଡ ଡ଼୍ୟାମ୍ ଗୋଟେ ଅଛି କାଲି ତ ଯାଇଥିଲି ଗାଁକୁ ଯାଇଥିଲି ନା କାଲି ବୁଲିବା ପାଇଁ ଯାଇଥିଲି ଡ଼୍ୟାମର
ଓ ହୋ ବଢିଆ ମାନେ ସନ୍ଧ୍ୟାବେଳେ ଯାଇକି ଡ୍ୟାମ୍ ଆଡେ ବୁଲିକି ଆସ ଥିଲେ ମସ୍ତ ଥଣ୍ଡା ଥଣ୍ଡା ପବନ ନହିଁକି?
ହଁ ମତେ ସେଟା ଟିକେ ଗୋଟେ କିଲୋମିଟର ଏବି ଗୋଟେ କିଲୋ ହଁ ଗୋଟେ କିଲୋମିଟର ହଉଥିବ ହେଲା। ଗୋଟେ କିଲୋମିଟର ହଁ ଘରୁ ଗୋଟେ କିଲୋମିଟର ସେଟା ହବ ଆମର। ସେ ଗୋଟେ କିଲୋମିଟର ପରିକା ଲାଗୁନି, କାହିଁକି ନା ଆ ଘରୁ ଯିବ ଘରୁ ଗଲା ପରେ ହାଇସ୍କୁଲ ଆସୁଛି, ହାଇ ସ୍କୁଲ ଗଲା ପରେ ଘର ଯକ ଆସୁଛି। ତାପରେ ସେଟା ଆସୁଚି ହେଲା ମାନେ ପାଖଟା ହିଁ ସେଟା ଆମ ଘରୁ ଆମ ଘରୁକୁ ସେଇଟା ଦେଖାଯାଉଚି ହେଲା କି ସେ ଡ୍ୟାଙ୍କ ଟା ଦେଖା ଯାଉଚି। ମତେ ଲାଗୁ ଚି ଗୋଟେ କିଲୋମିଟର ତ ନୁହଁ, ମାନେ
ହଁ
ତାର ଟିକେ କମ ହିଁ ହେଇଥିବ ହେଲା।
ଓ ହୋ ହୋ ହଁ ବଢିଆ ନା ସନ୍ଧ୍ୟାବେଳେ ଟିକେ ସବୁଦିନ ଗାଁ ରେ ଥିଲେ ଟିକେ କି ଟିକେ ସାଙ୍ଗ ମାନଙ୍କ ସହିତ ଯାଇକି ବୁଲିକି ଆସିବ। ସେଇଠିର ଗୋଟେ ଅଲଗା ପ୍ରକାର ଭିଉ ଗୋଟେ ବି ଥିବ।
ହଁ ହଁ ହଁ ମାନେ ସେ ସେ ସେଠି ଗୋଟେ ମାନେ ଅଛି ହେଲାକି ଅ। ମାନେ ଗୋଟେ ସେ ଉଁ ମାନେ ଜାଗା ତ ବହୁତ ବଢିଆ ଜାଗା, ଜାଗା ସବୁ ଅ ସେଇଠିନା ସେଇଠି ଗୋଟେ ମାନେ ଗୋଟେ କଣ କହିଲ ପର୍ଟିକୁଲାର ଗୋଟେ ଜାଗାଟା ଅଛି। ହେଲା ସେଠୁ ତମେ ଯଦି ଫଟୋ ଉଠିବ, ମାନେ ପୁରା ବହୁତ ବଢିଆ ଲାଗୁଚି, ମାନେ ସେ ସାଉଥ ଇଣ୍ଡିଆନ ଟାଇପ ର ଯୋଉ ନଥାଉଛି କି ସେମିତି ରହୁଚି। ମାନେ ହଁ ହଁ, ହଁ, ହଁ ସେମିତି ପୁରା। ମାନେ ଭିଉ ଯାଉ ସବୁ ହଁ ସବୁଆଡେ ଗ୍ରୀନ୍, ଗ୍ରୀନ୍ ତାପରେ ସବୁ ଗଛ ହେଲା ଆଉ ସେ ଯୋଉ ନଡିଆ ଗଛ, ପାହାଡ ଏଗୁଡା ସବୁ ଆସୁଛି, ଆଉ ବିଲ ଯା ସବୁ ଆସୁଛି। ମାନେ ସିଂ ଚାଲି ହଁ
ଆଉ ବର୍ଷା ଦିନ, ବର୍ଷା ଦିନ ତାହେଲେ ପୁରା ପାଣି ଫୁଲ ହେଇଯାଉଥିବ ତ ସେଠି।
ବର୍ଷା ଦିନେ ଆକ୍ ଚାଲି ହଁ ପୁରା ପାଣି ଫୁଲେଇ ଯାଉଚି ସେଠି।
ହୁଁ, ହୁଁ
ଅ ପାଣି ପାଣି ଟ ଫୁଲ ପ ଓଭର ଫ୍ଲୋ ହେଇକି ପଳେଇ ଆସାନାଇ ମାନେ ଯୋଉ ଡାମ ବାହାରକୁ ମାନେ ତା ତଳେ ହଁ ତା ତଳେ ହି ସବୁ ଘର ଗୁଡାକ ଅଛି ନା, ମାନେ ଲାଗିକିରି ଅଛି ଆକ୍ଲି ହେଲା କି। ଲାଗିକି ରଛି ତ ସେଥିପାଇଁ ତାର ମାନେ କେନାଲ ସିଷ୍ଟମ ହେଇଚି। ଦିଟା କେନାଲ ଅଛି ହେଲା। ହଁ କେନାଲ ସିଷ୍ଟମ ହେଇଛି ନା ଦିଟା, ତ ସେଠୁ ପାଣି ଲୋକ ସବୁ ମାନେ ଚାଷ ବାସ କରିବା ପାଇଁ ନେଉଚନ୍ତି।
ବା ଏଟା ବଢ଼ିଆ ତାହେଲେ ପାଣିର ଆଉ ଅସୁବିଧା ହଁ ପାଣିର ଅସୁବିଧା ଆଉ ହଉନଥିବ ନାଇଁ, ମାନେ ଚାଷ ପାଇଁ ବି ଅଲଗ ଯ ଯାକ ଗାଁ ରେ ଯୋଉଠି ମାନେ ପାଣି ସିଷ୍ଟମ ନଥିବ ସେଠୂ ମରୁଡି ହେଲା ବଳେ ପ୍ରୋବ୍ଲେମ ହଁ।
ହୁଁ ତଥାବି ପାଣି ପ୍ରୋବ୍ଲେମ ମାନେ କଣ କହିଲ ମାନେ ଏଠି ଚାଷ କରିବା ପାଇଁ ତଥାିପି ପ୍ରୋ୍ଲେମ୍ ହଉଛି କାହିଁକିନା ଯୋଉ ରେଟରେ ଯୋଉ ଖରା ହଉଚି ନାଁକି ପାଣି ତ ଶୁଖି ଯାଉଚି ଆଉ ଦେଖ ଅଧିକ ପାଣି ହେଲେ ସିନା ସେ ଆସିବ ଏପଟେ ହଁ ନା ନାଇଁ? କେନାଳ ସିଷ୍ ହେଲେ ଆଉ କମ୍ ପାଣି ଥିବ ସେ କେନାଲ ଯାକ ଆକ୍ଚୁଲି ତୋମେ ଦେଖିଛ ନା ନାଇଁ ଯେ? ଏମିତି ଗୋଟେ ଜାଗାରେ ଜମା ହୁଏନି, ହେଲା ବହୁତ ମାନେ ଏପଟୁ ସାଇଟ୍ ଷ୍ଟାଟିଙ୍ଗ ଆଉ ସେପଟୁ ଲାଷ୍ଟ।
ଅଧିକ ପାଣି ଥିଲେ ସିନା ସେଟା ବୋହି ବୋହି ବୋହି ବୋହି ଯିବ ନହେନେ ତ ସେଟା ତ ଅଧା ବାଟରେ ସରିଯିବ। ନହେଲେ ଯିବନି ଏଗା, ଆଉ ସେମାନେ ଛାଡିବେ କଣ ପାଇଁ ପାଣି। କମ୍ ପାଣି ଥିଲେ ଛାଡିବେ କଣ ପାଇଁ ସେମାନେ। ସେଇଟି ପୁଣି ଖୋଲା ହଉଥିବ ନା, ମାନେ ପାଣି ଯିବା ପାଇଁ ସେଇଟି ପୁଣି ଖୋଲା ହଉଥିବ ନା ସେଟା। ନା ଏମତି ଏଗା ଅଟୋମେଟିକ୍ ଏମିତି ଏଗା ଅଛି ମାନେ
ନାଇଁ ସେଟା ଅଟୋମେଟିକ୍ ବୋଧେ ନା କଣ ମୁଁ ଠିକ୍ ସେ ଜାଣିନି ହେଲା। ଆଉ ତା ସାଥିରେ ଗୋଟେ ମାନେ ଯୋଉ
ଗେପ୍ ଟାଇପ୍ ର କଣ ଏମିତି ଅଛି କି ସେଠି? ଯେମିତି କିି ବହୁତ ପାଣି ହେଲେ ସେ ଗେଟ୍ ଟା ଖୋଲି ଦିଆହବ ଯେମିତି ନର୍ମାଲ ଡ୍ୟାମ୍ ଯାକ ନାହିଁ କି? ଯୋ ଅଛି ହଁ ମାନେ ଅଧିକ ସେଠି ପାଣି‌ ଅ, ପୁରା ଯଦି ବର୍ଷା ଦିନ ଯଦି ଓଭରଫ୍ଲୋ ହେଇଯିବ ତାହେଲେ ସେ ଗେଟ୍ ଟା ଖୋଲିଦିଆହବ। ଏମିତି ହେଲେ ସେରା ଯିବ ସେ କେନାଲ୍ ରେ।
କେଜାଣି ମେଏବି ସେମିତି ହେଇଥିବ ମୁଁ ତ ଠିକ୍ ସେ ଜାଣିନି ଏକ୍ଚୁଲି ସେଟା।
ହଁ ଓହୋ, ନହେଲେ ଏବେ ଯାଏଁ ଟିକେ ସେରା କରାହେଇନଥିବ ଆଗକୁ ବୋଧେ ହବ।
ଅଁ, ହଁ ମୋତେ ସେମତି ଲାଗୁଛି, ସେ ଅଛି ନା ବନା କୌଣସି ଗେଟ୍ ମୁଁ ଜାଣିନି। କିନ୍ତୁ ଯୋଉ ଓଭରଫ୍ଲୋ ହେଇକିନା ଗୋଟେ ଯାଏ ହେଲେ କି ଗୋଟେ ସରପ୍ଲସ୍। ମାନେ ସରପ୍ଲସ୍ ତ ସରପ୍ଲସ, ସେଥିରେ କିନ୍ତୁ ଯେବେ ପାଣି ଅଧିକ ଯୋର ହେଇଥାଉଛି ସେଇଠୁ ଯାଇଥାଉଛି ପାଣି, ସେ କଣ କହୁଛନ୍ତି? ଆଉ ଜାଣିନି ମୁଁ ଆଉ ହଁଁ।
ଓହୋ, ଏମିତିଆ କଥା ହେଲେ ମାନେ ଗେଟ୍ ସିଷ୍ଟମ୍ କିଛି କରିନଥିବେ। ଏମତି ଏକା ନର୍ମାଲ୍ ରଖା ହେଇଥିବ ମାନେ ଯୋଉ ତଳକୁ ମାନେ ଫ୍ଲୋ ହବା ପାଇଁ ନାହିଁ କି ସେଟା ସେମିତି ଗୋଟେ କରାହେଇଥିବ। ତ ବର୍ଷା ଦିନର ଅଧିକ ପାଣି ହେଇଗଲେ ବୋଧେ ସେଇଠୁ ଯାଉଥିବ, ଆଉ ନର୍ମାଲ ଦିନ ତ ସେତିକି ଏକା ରହିବ ନା ବେଲେନ୍ସ ରହିବ ପାଣି ଟା, ତ ଆଉ ତ ଯିବନି ସେଟା।
ହୁଁ।
ଆଉ କିଛି ସିଆଡେ ଚାଷ ହଉନି ମାନେ ଅ, ମାଛ ଚାଷ ଟାଇପ୍ ର କିମତି କିଛି?
ଚାଷ କିଛି ଚାଷ ହଉନି ସେ ଖାଲି ଯାଉଛନ୍ତି ଲୋକ ସବୁ ମାଛ ଧରିବା ପାଇଁ ସେଠି। ମାଛ ଧରିବାକୁ ଯାଉଛନ୍ତି, ଆଉ ତା ସାଇଡ୍ ରେ ମାନେ ଭୋଜି କରିବା ପାଇଁ ପ୍ଲେସ୍ ଅଛି ଟିନ୍ ଗୋଟେ ଦିଟା। ହଁ ପ୍ଲେସ୍ ଉଁ, ଗୋଟେ ଦିଟା ଅଛି ମାନେ ଭୋଜି କରିବା ପାଇଁ। ଏମତି ଆଉ, ଏତେ ବି ଫେମସ୍ ଟାଇପ୍ ର ନୁହଁ କିନ୍ତୁ ଆଉ ଗୋଟେ ବଡ
କିନ୍ତୁ ଭଲ ଲାଗିବ ମାନେ ସଫାସଫି କରିକିନା ସେଠି ଭୋଜିଭାତ କଲେ ଭଲ ଲାଗିବ।
ହଁ, ହଁ, ହଁ, ହଁ, ହଁ, ହଁ, ମାନେ ସବୁ ଗାଁ ଆସୁଛନ୍ତି। ମନେକର କୋଉ ଗୋଟେ ଗାଁରେ ଆମ ଗାଁରେ ମନେକର ଗୋଟେ ଭୋଜିଟେ ହଉଛି ସେ ଆସିବେ ସବୁ ଲୋକ। ହେଲା ଭୋଜି ଫୋଜି ଖାଇକି ସେପଟେ ବୁଲିବା ପାଇଁ ଯାଉଛନ୍ତି। ଆଉ ତା ତଳେ ଗୋଟେ ଫ୍ଲାଟ୍ ଟେ ବନାହବ ବୋଲି ମାନେ ସିଷ୍ଟମ୍ ହେଇଛି ହେଲା।
ହୁଁ।
ବଟ୍ ସେଠି ମାନେ କଣ କହିଲ ଅ, ବାସ୍ ଖାଲି ସେ ପାଚେରୀ ଖାଲି କରିଦେଇଛନ୍ତି। ବଟ୍ କିଛି ଲଗାହେଇନି ସେ ମାନେ କିଛି ହେଇନି ଏ
ଅଁ ମାନେ ପାର୍କ ଟାଇପ୍ ର କି?
ହଁ ପାର୍କ ଅଲରେଡି ହେଇଛି ମାନେ ଖାଲି ଏମିତି ପାଚେରି କରାହେଇଚି କିନ୍ତୁ ସେଟା କମ୍ପ୍ଲିଟ୍ ହେଇନି।
ଓହୋ ପାର୍କ ମାନେ କଣ ସେ ମାନେ ତମର ସେ ଯୋଉ ଡ୍ୟାମ୍ କୁ ଲାଗିକି?
ହଁ ହଁ ଡ୍ୟାମ ତଳେ ହଁ ହଁ ଡ୍ୟାମ ତଳେ ହିଁ ହଁ। ଡ୍ୟାମ ତଳେ ହିଁ ହଁ।
ସେଇଠି ଥିବ ତାହେଲେ ସେଇଠୁ ତ ଜଙ୍ଗଲ ଲାଗିକି ଥିବ ତ?
ହଁ ହଁ ହଁ ତା ଉପରେ ପୁରା ଜଙ୍ଗଲ ଲାଗିକି ଅଛି ଦି ସାଟ ଜଙ୍ଗଲ ହେଲା ତାପରେ ସେ ଡ୍ୟାମ ତା ତଳେ ଅଛି ଗଛ ଲତା ସବୁ ମାନେ ବିଲ ଏରା ସବୁ ଆଉ ପାର୍କ ତଳେ ଅଛି ଆଉ ଘର ଯାକ ବି ସେଇଠି ଅଛି।
ତାହେଲେ ତମର ଏଠି ତିନି ମାସ ଯାକ ବଢ଼ିଆ ଲାଗୁଥିବ। ଖରା ଦିନେ ବି ବୁଲିବା ପାଇଁ ବଢ଼ିଆ ଲାଗୁଥିବ ବର୍ଷା ଦିନେ ବି ସବୁଆଡ଼େ ଗ୍ରୀନ୍ ଗ୍ରୀନ୍।
ଗ୍ରୀନ୍ ଗ୍ରୀନ୍ ବର୍ଷା ଦିନେ ତ ସବୁଠୁ ବଢିଆ ଲାଗୁଛି କାହିଁକିନା ସେ ପାଣି ଦେଖିକିନା ଯୋଉ ଓଭର ଫ୍ଲୋ ଯୋଉ ହଉଛି। ସେ ସାଉଣ୍ଡ ଟା ଯୋଉ ଓଭର ଫ୍ଲୋ ହଉନି କି ସେଟା ଆକଚୁଆଲି ମାନେ ନଦୀକୁ ପଳଉଛି ନା ନାଇଁ ସେ ପାଣି। ହେଲା ତ ସେ ସାଉଣ୍ଡ ଟା ଆମ ଘର ଯାଇକି ଶୁଭୁଛି।
ଓହୋ ହୋ ହଁ ମାନେ ଯୋଉ ଗୋଟେ ଜୋରରେ ଗୋଟେ ସାଉଣ୍ଡ ହବ ଯୋଉ।
ହଁ ହଁ ହଁ ନାଁ ଗୋଟେ ଭଲ ଲାଗୁଛି ଆକଚୁଆଲି ଏନଭରମେଣ୍ଟ ଟା ଭଲ ଲାଗୁଛି।
ଓହୋ ଲୋକମାନେ ଗାଧୋଇବାକୁ ଯାଉଛନ୍ତି।
ହଁ ଲୋକ ଗାଧୋଇବାକୁ ଯାଉଛନ୍ତି ସେଠି
ହୁଁ ହୁଁ ହଁ ଗାଁ ର ଅଧା ଲୋକଙ୍କର ତ ସେଠି
ସେଠି ହଁ ହଁ ହଁ ଆଉ ଭସାଣି ଯୋଉ ହଉଛି। ମାନେ ଆମ ଗାଁ ପାଖରେ ଯୋଉ କିଛି ଉ ଯୋଉ ସରସ୍ଵତୀ ପୂଜା ହଉ ଗଣେଶ ପୂଜା ହଉ। ହେଲା ଆଉ ଯୋଉ ଅସା ଯୋଉ କରନ୍ତି ଖୁଦୁରୁକୁଣୀ ହେଲା ସେଗୁଡାକ ହେଲେ। ହଁ ମୂର୍ତ୍ତି ଗୁଡା ଯୋଉ ଭସା ହୁଏ ଖାଲି ଆମ ଗାଁ ନୁହଁ ବହୁତ ଗୁଡା ଆମ ଗାଁକୁ ଲାଗି ଯେତିକି ସବୁ ଗାଁ ଯାକ ଅଛି ଆ ପଞ୍ଚାୟତରେ ସବୁ ମାନେ ସବୁଆଡେ ଆସିକି ସେଠି ଆମର ଭସାଣି ମାନେ ସେ ଭସାଣି ସେଠି ମୂର୍ତ୍ତି ବି ସର୍ଜନ କରନ୍ତି ହଁ।
ହୁଁ ହଉ ହଉ ଠିକ୍ ଅଛି ତାହେଲେ ଆଉ ମୁଁ ଯାଉଛି ଖାଇବି ତାହେଲେ।
ହଁ ହଁ ଠିକ ଅଛି ହଁ ହଁ ହଁ ଠିକ ଅଛି।